ହ୍ୟାଲୋ। ହଁ, କୁହ କଣ କରୁଛ? ମୁଁ ଏଇ ଗଡେଇ ହଉଥିଲି ତମେ?
ମୁଁ ଏଇ ଛୁଆକୁ ଶୁଆଉଛି ଆଉ।
ଓହୋ ଆଉ କେତେବେଳେ ଉଠିବ?
ମୁଁ ତ ଶୋଇନି, ସିଏ ଶୋଇଚି। ସେ ଉଠିଲା ବେଳେ ସନ୍ଧ୍ୟା ହେଇଯିବ। ଶୋଏଯେ ଆଉ ଆଜି ଶୋଇନି ନିଦ ଆସିନି ତ।
ଓ ହୋ।
ଛୁଆ ପାଖରେ ଶୋଇଚି ମୁଁ ନ ଶୋଇଲେ ସେ ଉଠି ପଡ଼ୁଚି ନା। ଛୋଟ ଛୁଆ ଟା। ଏବେ ତିନି ମାସ ହେଇଚି।
ହଁ, ତିନି ମାସ ହେଲାଣି ପୁରା ଛୋଟ ଟା ତାହାଲେ ହଇରାଣ କରୁଥିବ ତାହେଲେ ଏଥର ଆଉ।
ହଁ, ତା ପାଖରେ ନ ଶୋଇଲେ ଉଠି ପଡ଼ୁଚି। ସେଥ୍ ସେଥିପାଇଁ ଶୋଇଚି ତା ପାଖରେ ଆଉ। ମୁଁ ସେଥିପାଇଁ କରିପାରୁନି। ପୁଅ ହେଇଚି।
ପୁଅ ଭଲ ଅଛି?
ହଁ, ଭଲ ଅଛି।
ଆଉ ତମେ ଭଲ ଅଛ?
ହଁ, ମୁଁ ଭଲ ଅଛି। ତମେ?
ହଁ, ଭଲ ଅଛି। ଏଇ ମଝିରେ ଟିକେ ଥଣ୍ଡା ହେଇଯାଇଥିଲା। ଏବେ ଠିକ୍ ଅଛି। ଏବେ ଟିକେ କମି ଯାଇଚି ମେଡିସିନ ଖାଇଲା ଆଉ ଘରେ ସବୁ ଭଲ ତ?
ହଁ, ଘରେ ସମସ୍ତେ ଭଲ ଅଛନ୍ତି। ମୁଁ ବି ରଜରେ ପଳେଇଥିଲି ମୋ ବାବାଙ୍କ ଘରୁକୁ।
ଆଉ ପୁଅକୁ ନେଇକି।
ହଁ।
ଘରେ ଛାଡିଲେ ଏତେ ଛୋଟ ପିଲାକୁ ନେଇକି ଯିବାକୁ?
ନାଇଁ ମୁଁ ଅଲଗା ରହୁଚି ଏଇଠି ସ୍ୱାମୀ ଜବ୍ ଚାକିରି କରୁ
ଓହୋ ବାହାରେ କୋଉଠି?
ହଁ, ଏଇଠି ଭଞ୍ଜନଗରରେ ରହୁଚୁ ଗଞ୍ଜାମ ରେ।
ଓହୋ ଗଞ୍ଜାମ ରେ। ସେଇଠି ଚାକିରି କରୁଚନ୍ତି ତ ତମେ ସେଇଠି ରହୁଥିବ ଆଉ।
ହଁ, ହଁ ଆମେ ଦିଜଣ। ଶାଶୁଘର ଫୁଲବାଣୀ କନ୍ଧମାଳରେ।
ଓହୋ ଫୁଲବାଣୀରେ?
ହଁ।
ସେ ପାଇଁ ଟିକେ ନାହାଁନ୍ତି ତ ରଜରେ ଗଲ ଭାରି ବୁଲି ଆଉ।
ହଁ।
ନହେଲେ ଶାଶୂଘରେ ଥିଲେ ଛାଡି ନଥାନ୍ତେ, ଏତେ ଛୋଟ ପିଲା ବୋଲି।
ଏବେ ଡାକୁଥିଲେ ବି ସେଇଠିକି ଯିବା ପାଇଁ, ଉମ୍ ଏଇଠୁ ସେଇଠିକି ଦୂର ହେଇଯାଉ ଛି ବୋଲି ମୁଁ ମନା
ଦୂର, ଛୋଟ ପିଲାକୁ ନେଇକି ଏତେ ଆଉ ଏତେ ବାଟ ଯାଇହବନି ନା।
ହଁ ସେଥିପାଇଁ ମୁଁ ମନା କରିଦେଲି, ଆମ ମାମୁଁଘର ଏଇଠୁ ଟିକେ ପାଖ ହଉଛି, ସେଥିପାଇଁ ବା। ହଁ ଏଇଠୁ
ଯାଇଥିଲ ରଜରେ ବୁଲାବୁଲି କୁଆଡେ କଲ କି ଖାଲି ଘରେ ରହିଲ? ହଁ ଛୋଟପିଲାକୁ ଆଉ ସମ୍ଭାଳିବ କିଏ? ହଁ।
ତାକୁ ଆଉ ଛାଡିକି କୁଆଡେ ଯିବାକୁ ନାଇଁ କି ଧରିକି କୁଆଡେ ଯାଇ ହଉନି?
ଘରେ ରହିବନି, ସେ କାହା ପାଖରେ ରୁହେନି।
ହଁ। ତାପରେ ଏବେ ବର୍ଷା ହେଇକିରି ରହିଲା, ମୁଁ ଯାଏ ଗଲି ଆଉ କୁଆଡେ ବି ଯାଇ ପାରିଲୁନି।
ଆମ ଇଆଡ଼େ ବି ବର୍ଷା ହେଇଚି। ଆମର ଏଇଠି ତ ପଡ଼ିଥିଲା ମେଳା ପଡ଼ିଥିଲା, ଯେମତି ଯାତ୍ରା ଭଳି ହୁଏ ସେମତି ଆମ ଗାଁରେ ପଡି ଥିଲା ଯେ ବର୍ଷାକୁ ତଥାପି ହଉଥିଲା, ବର୍ଷା ଟିକେ ଯେମତି କମିଗଲା ଆମେ ହେଇଠୁ ଗଲୁ ଆଉ ଗାଁ ପାଖ ଖରେ ଆମର ଗାଁରେ ଏଇନା ହଉଚି ଗାଁ ମୁୁଣ୍ଡରେ କି, ତ ସେଇଠିକି ଯାଇଥିଲୁ ମୁଁ ଅନଗୁଲ ଅନୁଗୋଳରେ।
ହଁ, ଆଚ୍ଛା ଆଚ୍ଛା।
ଆମ ଗାଁ ପାଖରେ ଏଇଠି ହଉଥିଲା ତ ଗାଁରେ ଏଇ ଇଏ ତୁ ତ ଗାଁ ମୁଣ୍ଡରେ ହଉ ଥିଲା, ଯୋଉ ବର୍ଷା ହଉଥିଲା ଫାଷ୍ଟ ଦିନ ହଉଥିଲା, ପହିଲି ରଜ ଦିନ ବର୍ଷା ହଉଥିଲା। ତାପରେ ଯେମିମତି ଟିକେ କମିଗଲା ରା ରାତିରେ ହେଇଠୁ ଆମେ ଯାଇଥିଲୁ ବୁଲି। ଏଠି ହଉଛି ଆମର ଯେମତି ଗୀତ, ନାଚ ପ୍ରତିଯୋଗିତା ହୁଏ, ମ୍ୟୁଜିକ୍ ଚେୟାର ହୁଏ, ସେମତି ହଉଥିଲା। ଦୋଳି ହେରିକା ପଡ଼ିଥିଲା, ଯେମତି ପୁରା ଯାତ୍ରା ପଡ଼େ, ସେମତି ହେଇଥିଲା ବା। ଯାଇଥିଲି ଦେଖି ପୁଣି ଛୁଟିରେ ସବୁ ଭାଇ ଭଉଣୀମାନେ ଆସିଛନ୍ତି ତ ବୁଲାବୁଲି ଟିକେ ସରିଲା ତ ଏଠି ଯାଇଥିଲୁ ସେମତି ଅନୁଗୁଳରେ ଜାଣି ଶିବ ଜଗନ୍ନାଥ ମନ୍ଦିର ଅନୁଗୁଳରେ ଅଛନ୍ତି ସେଇଠିକି ଯାଇଥିଲୁ ଆଉ ସେମତି ପୁ ଦେବୀ ମାଆଙ୍କର, ବୁଢୀ ଠାକୁରାଣୀଙ୍କର ଅଛନ୍ତି ସେମତି ମନ୍ଦିର ଏଠି।
ହଁ ହଁ।
ଯାଇଥିଲୁ। ସବୁ ଭାଇ ଭଉଣୀମାନେ ଆସିଥିଲେ ଏକାଠି ହେଇଥିଲେ ନା, ତ ବୁଲାବୁଲି ଟିକେ ହୁଏ ଯେତେବେଳେ ସମସ୍ତେ ଏକାଠି ହଉ ଆଉ। ଆଉ ତମେ ଯୋଉ ଯାଇଥିଲ କୁଆଡେ କଣ କଲ?
ମୁଁ ଆଉ କୁଆଡେ ଯାଇପାରିଲିନି ବର୍ଷାକୁ ଛୁଆକୁ ଧରିକି ତ ଯାଇ ହେଲାନି, ଘରେ ହିଁ ରହିଲି ତାପରେ ସେଇଠି ଆମ ଯାହା ଘରେ ହିଁ ପାଳନ କରିବୁ ସେୟା
ହଁ, ପିଠା ପୁଠି କଣ ହେଇଥିଲା ତମର ରଜ ପର୍ବରେ?
ପିଠା ହେଇଥିଲା ଆମର ଚକୁଳି ପିଠା ହେଇଥିଲା ଆଉ ପୋଡ ପିଠା ହେଇଥିଲା।
ତମର ପୋଡପିଠା ହେଇଥିଲା ଆମର ବି ଏଥରକର ଆରଥର ହେଇନଥିଲା ଆମର ଏଇଥର ପୋଡପି ଠା ହେଇଥିଲା ଏଥର ବର୍ଷା ନଥିଲା ନା ରଜ ପୂର୍ବରୁ ରଜରେ ତ ପୋଡା ପୋଡି ହବନି। ତ ତା ପୂର୍ବ ଦିନଠୁ ଆମର ପିଠା କରା ହେଇଥିଲା ପୂର୍ବ ଦିନେ
ଆଛା ଆଛା।
ସଂକ୍ରାନ୍ତି ଦିନ ବି ମୁଁ ଏମିତି ଯାଇଥିଲି ମୋ ମାମୁଁଙ୍କ ଘର ପାଖେରେ ସେମତି ହେଲା। ସେଇ ମଜା ମୋ ମାମୁଁ ଘର ଗାଁ ପାଖେରେ।
ହଁ।
ତ ସେଇଠି ଭାଇ ଭଉଣି ଅଛନ୍ତି ନା ତ ବାଇକ ଗୋଟେ ଗୋଟେ ଧରିଲେ ଗଲୁ ଆଉ। ଯାଇକି ବୁଲି ବୁଲିକି ରାତିରେ ଆସିଲୁ। ଭଲ ହୁଏ ସେଇଠି ତମ ସେଇଠି ଯାତ୍ରା ଭଳି ହୁଏ କି ନାହିଁ?
ଆମର ଶାଶୁଘରେ ସବୁ ସେଇଠି ହି ହଉଚି। ପ୍ରାୟ ପ୍ରତି ମାସରେ ମେଳା ହେଇଥାଉଚି ସବୁ ମାସରେ।
ହଁ ଏବେ ତ ସବୁଠି ହେଇଗଲାଣି ମାନେ ଏଁ ଏବେଟୁ ଗଲା ମଞ୍ଜୁଜେରେ ବୈଶାଖୀ ମେଳା ଯୋଉ ଜା ଜାଣିିଥିବ ଶୁଣିଥିବ ସେଇଟା ସେଉଠୁ ସବୁ ହଁ। ଦୋକାନ ହେରିକା ପଡିକି ଭଲ ଭଲ ଦୋକାନ ସବୁ ଆମର ତ କିଛି ଆଣିବାର ନା ହିଁ ଆମେ ଯାଉଚୁ ଖାଲି ସବୁ ଯାତ୍ରା ମେଳାକୁୁ ଖାଇ ପିଇକି ଆସଚୁ ଆଉ।
ଆମେ ବି ସେମତି କରୁଚୁ ଯାଇକି ଖାଇକି ଆସୁଚୁ ଆଉ ଏବେ ତ ଛୁ
ଖାଇ ପିଇକି ଆସିବା କଥା ହଁ ଏଇନେ ଛୋଟ ଛୁଆକୁ ନେଇକି ଗଲେ ହଁ।
ସେଇଠି ସବୁ ଯାଇକି ବୁଲକି ଖାଇକି ଇଁ ଆସୁଚୁ।
ହଁ ଏବେ ଆଉ ଆଉ ଏ ଏମତି କଣ କିଣିବୁ ସେଇ ସବୁ ଯାହା ସବୁ ସେଇ ଯାତ୍ରାରେ ମିଳୁଚି ସବୁ ସେ ଦୋକାନରେ ବି ମିଳୁଚି କଁ ବି କିଣବ ଯାତ୍ରାରୁ ବରଂ ମଜା ମସ୍ ତି ଟିକେ କରିବ ବୁଲାବୁଲି କରିବ ଆରାମ୍ ସେ ଏଞ୍ଜୟ୍ କରିକି ଘରେ ଖାଇ ପିଇକି ରହିବ।
ହଁ ଘର ଟିକେ ଗହଳି ହେଲେ ହିଁ ମଜା ମସ୍ତି ସ ବୁ ହଉଚି।
ହଁ ଏଇ ଛୁଟିରେ ହିଁ ତ ଗହଳି। ଛୁଟିରେ ସବୁ ଭାଇ ଭଉଣୀମାନେ ବାହାରେ ରହିକି ପଢୁଚନ୍ତି ନା କଲେଜ ଅଲଗାମାନେ ବାହାରେ ରହିକି ସବୁ ପଢୁଚନ୍ତି ଏଇ ଦ ରଜ ଛୁଟିରେ ଆସୁ ହ
ହଁ ହଁ।
ସାଥି ହେଇକି ଯେତେବେଳେ ଆସିଲେ ବୁଲା ବୁଲି କରୁ ଆଉ।
ଆଛା।
ଯୋଉ ଚୀନ୍ ଜିନ୍ଦଲରେ ଅନୁଗୁଳ ଜିନ୍ଦଲରେ ସେଇଠି ଗୋଟେ ହେଇଚି ନୂଆ ଏବେ ଜଗନ୍ନାଥ ମନ୍ଦି ର ସେଇଠି ବୋହୁତ ବଡ ଜାଗାରେ ବୋହୁତ ଭଲ ମନ୍ଦିର।
ହଁ ହଁ ହଁ।
ତୋ ମାନେ ତମେ ଯିବ ସେଇଠି ଆଉ ଆସିବାକୁ ଇଛା ହବ
ହାଁ ହାଁ ହଁ ହଁ ହଁ ହଁ ହଁ ଏବେ ନୂଆରେ ହେଇ ଚି ମନ୍ଦିର କି?
ହଁ ନୂଆ ଏଇ ବର୍ଷେ ଦୁଇ ବର୍ଷ ଭଳି ହେଇଯିବ ଆଉ।
ହଁ ହଁ ହଁ।
ଯେତେ ଲାଗିବନି କି ସେଇଟା ପୁରୁଣା ହେଲାଣି ଯେତେବେଳେ ତମେ ଆଇ ତମେ ସେ ମନ୍ଦିରକୁ ଯିବ ଯେତେ ଖରା ହେଇଥାଉ ତମେ ମନ୍ଦିର ଭିତରକୁ ପଶିଯିବ ଏତେ ଶାନ୍ତି ଲାଗିବ। ବହୁତ ଭଲ ଆମେ କେବେ ଯାଇନଥିଲୁ ଏଠି ବର୍ଷ ଦୁଇ ବର୍ଷ ହେଲାଣି। ତ ଏବେ ଯାଇଥିଲି ଏଇଯୋ ଆର ରଜରେ ସବୁ ଆସିଥିଲେ ଯାଇଥିଲି। ତମ ସେ ଆଡେ କଣ ସେମିତି ମନ୍ଦିର କଥା ଅଛି ଭଲ ଲାଗୁ
ଆମର ସେଇଠି ଫୁଲବାଣୀରେ ଅଛି ଜଗନ୍ନାଥ ମନ୍ଦିର ଅଛି। ଆଉ କୃଷ୍ଣ ମନ୍ଦିର ଅଛି ରାଧାକୃଷ୍ଣ ମନ୍ଦିର।
ରାଧାକୃଷ୍ଣ।
ହଁ ସାଇ ମନ୍ଦିର ଅଛି। ସବୁ ଆମ ଘରଠୁ ପାଖାପାଖି ହିଁ ଅଛି।
ହ ତମର ପାଖରେ ସବୁ ଚାଲିକି ଯିବାକୁ।
ଚାଲିକି ଗଲେ ବି ଯାଇ ହବ ପାଖାପାଖି ସବୁ ଅଛି। ଘ ଘର ପାଖାପାଖି ତା
ଆମର ଟିକେ ଗାଁ ଦୂର ହବ ଆମେ ଯାଉଛି ସେଇ ବାହାନାରେ ବୁଲିକି ଆସି ଭାବେ ବସି ବୁ କେତେବେଳେ କଣ କିଣାକିିଣି ତ ସେଇ ବାହାନାରେ କିଣିକି ଆଣୁଭାରି ଆଉ। ବୁଲାବୁଲି କୁ ବୁଲାବୁଲି ହେଇଯିବ କିଣାକିଣି ବି ହେଇ
ହଁ ତାପରେ ଏବେ ଯାତ୍ରା ହେଇଥିଲା। କଣ କହିଲ।
କାଲି ରଜରେ ନୂଆ ଡ୍ରେସ ନୂଆ ଶାଢ଼ୀ ହୋଇଥିଲା ନୂଆ ପିନ୍ଧନ୍ତି ନା।
ହଁ ନୂଆ ହେଇଥିଲା ନୂଆ ଡ୍ରେସ୍ ପିନ୍ଧେଇଥିଲି ମୁଁ ଆମ ଘରେ ତ ଥିଲି।
ହଁ ଡ୍ରେସ୍‌ ଏବେ ପୂଅକୁ ହଁ ଶାଶୁ ଘରେ ଶାଢୀ ପିନ୍ଧିବାକୁ ପଡିବ ଆଉ। ଘରେ ତ ଅଛ ଆଉ କଣ ଦରକାର ସାଢି।
ହଁ।
ହଁ। ଡ୍ରେସ ପିନ୍ଧିଦେଇଥିଲ ଆଉ ପୁଅକୁ ନୂଆ ଦେଇନ।
କଣ କହିଲ। ହ୍ୟାଲୋ। ପୁଅ କୁ ହେଲେ ନୂଆ ପିନ୍ଧା ହେଇଥିଲା। ଛୋଟ ଛୁଆ ତ ସିଏ ବି ନୂଆ ପିନ୍ଧିଥିଲା। ହଁ କଣ କଉଚ। ତମେ ନୂଆ